ହଁ।
ଏ ଯଉ ମୋଟା ପ୍ରାଣୀଟା ତାର କରୁଚୁ କିରେ?
କଣ?
ତୋ ଯଉ ମୋଟା ପ୍ରାଣୀଟା?
ମୋଟା ପ୍ରାଣୀର ମୋଟା ପାଣୀ ହଁରେ ହଁ। ତାର ମାନେ ତାର ଟାସ୍କ ଆସିନି ଆସୁନଥିଲା।
ସେ ଜାଉଳେ। ଲୋକ ଭାବେ କଣରେ ମୋବାଇଲ ଗୋଟେ ଗୋଟେ ଧରି କାନ୍ଧବେ।
ତୁ କଲେଜ ଯାଇଥିଲି କଲ୍ କରିଥାନ୍ତି ଯେ ତୁ ଫ୍ରି ନଥିଲୁ ଏଥିପାଇଁ ଆଉ କଲିନି।
ମଲା। ଖାଇ ଖଇକି ନା ବସିକି ଖାଇକି ବସି ବସେଇକି ନା ଏନିବସନ ନଉନଥିଲି ଆଉ। ଖଲି ଖାଇକି ବସି ଏମାନ ସ ମନ୍ କୁ।
ହୁଁ ହୁଁ। ଏଇ କଲଟା ପରେ ମୁଁ ଖାଇବି ତାପରେ ଅଧେଘଣ୍ଟା କଥା ହେବା ଆଉ।
ହଁ। ଆଉ ସେମାନେ ଦିଟା କଣ କି ଖାଲି ମେସେଜ ଛଡା ଛୁଡି ହେଉଛ ତ ଭାଇକୁ ଆଉ। ଆର ଯୋଉ ଆରଟା ଡେଙ୍ଗାଟା ମାନେ କହୁଛନ୍ତି ଆଉ ଯେଉ ଫ୍ରି ।
କିଏ ଫ୍ରି ଅଛ କି?
ଚଲେଇଚନ୍ତି ତାଙ୍କର ଗୋଟେ ଫ୍ରି ଫ୍ରି ଆଉ।
ସାର ମୁଁ ହେଇ ଗ୍ରୁପରେ କିଏ ମତେ ପୁରେଇ ଦେଲେ ତ ମୁଁ ଜାନନି।
ଆରେ ସେଇ ତ ଭାଇ ପୁରେଇଚି କିଏ ପୁରେଇଚି।
ଓହୋ। ଆଉ କହ। ତୁ ରାନିକ ଫନିକ ଆ ତୁ କରିବୁ? ରନିକ ପନିକ କେବେ କରିବ?
ପନିଗି।
କି?
କଣ ହେଲା ନେଟୱାର୍କ ପାଇଲାଣିି?
ଫନ ନେଟ ବାର ବାଲି।
କଥାଟା ଭଲେକି ସୁଵିଲାନି ତ ଆଉ।
ରନିଂ କରିବା ଆଉ।
ହୁ ହୁ ଆଉ ଡମ୍ବଲ ମରିବାଟା।
ଦମ୍ବଲ ଆଜି ମାରିଥିଲି କାଲି କ ଆଉ ରେଗୁଲାରଲି ମାରି ହଉନି ଡେଲି ମାରି ହଉନି ରେଗୁଲାରଲି ମାରିଉନି। ଆଉ କେତେବେଳେ କେମତି ମାରୁଚି ଆଉ ହଁ। ରନିଂ କରିଯିବୁ ବି କହୁନି?
ଯିବା ଆଉ।
ଡାକିବି କୋଉଦିନ ଯିବୁ ତୁତ ଉଠୂନୁ ନିଜେ ଏଣି ଦେଲା।
ନ୍ଦଲା ତୁ ତ ଯାଅନୁ ଆ ଆଗୁରୁ ଯାଉଥିଲୁ।
ଆଗରୁ ଡେଲି ଯାଉଥିଲୁ ପରା।
ଆଉ ଏବେ କଣ ହେଲା? ଖରା ଦିନ ନା ମୋଡ଼ି ଜୋ ।
ବାଇଗଣ ଚାଷ ହେଲା ଦିନଠୁ ଘର ଅଳସ ।
ହୁଁ ଆଉ ଥରେ ଫୁଲ ଫୁଲ ହେଲାଣି କି?
ଫଲ ହେଲାଣି ଖାଇବୁୁ ତ ତମ ଘର ପାଖ ହେଇପଟେ ନା ଏଇ ଗୋଟେ ଗୋଟେ ତୋଳିକି ଆଣିକି ଖାଇବୁ ଆଉ।
ହୁଁ ତୁ ମଝିରେ ମଝିରେ କାହା ଧରିକୁଟା ହେଇ ନବୁ ଆଉ।
ହୁଁ। ଆଉଥର ମୁଁ ମିସେଇ ଦବା କଥା। ବିଶ ଇଜେକ୍ସନ ଦେଇ ଦେବି ଯେ
ନିଜେ ଖାଇବନି କି ଆଉ କହାକୁ ଖୋଇ ଦବୁନି ନା।
ହଁ ବାରିଟା ତମର ଫଳି ହୁଁ
କହ।
ଆଉ କଣ କହ।
ତୁମ ଗାଁ ତମ ଗାଁ ରେ କେତେଟା ବନ୍ଧ?
ଆମ ଘରେ। ପ୍ରବଳ ତିନି ଚାରିଟା ଭଳିଆ ବନ୍ଧ ସାଇ ଅନୁସାର ବନ୍ଧ ଯେତିଟା ସାଇ ହେତିଟା ବନ୍ଧ। ମଝିରେ ଗୋଟେ ଗୋଟେ ବିଲ ଆଣ ଖୋଳା ହେଇଛି ସବୁ ମାନେ ପାଣି ଫାଣିି ଯିବା ପାଇଁ ବନ୍ଧ।
ହୁଁ। ଆ
ପଢାଳି ଆଉ ଏ ୱାାନ ପିଲା କାନପୁର ଆଉ
ଏ ୱାନ କେ ୱାନ ପିଲା
ଯଉ ଖରା ହଉଛି।
ହଁରା। ବାହାରେ କଣ ବୁଲୁଛୁ ଘରେ ବସୁନୁ। ଘରେବସୁନୁ ଖରାହଉଛି ଯଦି।
ତ ଟୋଟା କେତା କମ୍ପିଟ ହେଇଲାନି ପାଞ୍ଚଟା ମାତ୍ର ଛଅଟା ଏଇଟା ମିଶେଇ କିରି।
ଆଉ କଣ କଣ ଖାଇଥିଲୁ?
ଊଁ।
କହିଲେ କଣ କଣ ଖାଇଥିଲୁ? ଲା।
ଦିପହରେ ଶାଗ କୁ ଆଉ ତରକାରୀ ପୋଇ ତରକାରୀ।
ହୁଁ।
ହୁଁ। ତ କଉ ତତେ କଉ ପନିପରିବା ଭଲ ଲାଗେ?
ମତେ?
ହଁୁ
ପୁଟଳ ଆଳୁ କୋବି ଆଉ ତତେ?
ହଁ ଆଳୁ କୋବି। ଆଳୁ କୋବି ପୋଟଳ ସବୁ
କାଙ୍କଡ କଲରା ଏଇଟା ଭଲ ଲାଗେନି।
ମତେ ଭଲ ଲାଗେ କାଙ୍କଡଟା ଭଲ ଲାଗେନି କଲରା ଟା
ଆଉ ଫଳ ଭିତରୁ?
ଫଳ ଭିତୁରୁ ଅଙ୍ଗୁରୁ
ସେଗୁଡ଼ା ବାଗ ଲାଗେନି? କମଳା ଡାଳିମ୍ବ ହୁଁ। ଫଳର। ସଫେଟା ଅଛି। ପଣସ।
କୋଳି ବେଶୀ ସେରା କୋଳି ଅଲଗା ଇ ପିଜୁଳି ପିଜୁଳି। ପିଜୁଳି ଗୋଟେ ଫଳ ପିଜୁଳି କାନ୍ଧିଆ।
ଆମ୍ବ।
ଯୋ ତମ ଗାଁ ରେ କୁସୁମ କୋଳି ଗଛ ନାହିଁ।
କୁସୁମ କୋଳି ଗଛ ଅଛି।
ଏତେ ସ୍ଲୋରେ କଣ କଥା ଶୁଭୁଚି।
କଣ ସ୍ଲୋ
ହଁ। କାନ ଭିତରେ ଯାଇଁ ପସିଲା ପରେ ଯାଇ ଶୁଭୁଛି। ଆଁ।
ଦୂରେ।
ହଁ ସ୍ଲୋର ସ୍ଲୋର କହୁଛୁ କି?
କେଜାଣି ବେଳେବେଳେ ସ୍ଲୋ
ୟାପରେ ମୁଁ ତତେ ଆଉ ତିନଟା କଲ କରିପାରିବି।
କଲ୍ କରଦବା ତାପରେ ସନ୍ଧ୍ୟାବେଳେ କଥା ହେବା ଆଉ।
ହଉ।
ଏଇ ଗୋଟେ କଲ ସରୁ ସାର ଆଉ ଇଏ ଆଙ୍କ ସହିତ କଥା ହେଇଛୁ।
ଆଉ ମୁଁ ଖାଲି ଡେଙ୍ଗା ପାଣୀର ସହିତ କଥା ହେଇଛି ଆଉ କାହା ସହିତ କଥା ହେଇନି।
ଇଏ ମୋ ଯାହାର ଆରନ୍ ଫାଇଫ ବି ଯାହାର ଅଛି ତାଙ୍କ ସହିତ କଥା ହେଇଛୁ?
ନା କେବେ କଥା ହେଇନି।
ଆଉ?
ନା ମୋର ଏଇଟାକୁ ହେଲା ଛଅଟା ମା ଆଜି ଭିତରେ ଆହୁରି ଚଉଦଟା ପୂରଣ କରିବି।
ଆଜି କଣ କହିଲୁ?
ଗ୍ରୁପରେ ପିଲାଙ୍କ ସାଙ୍ଗରେ କଥା ହେଉନୁ।
ନା ମ ହେରା କିଏ କରୁଛି ଉଠେଇ ତ ଆମର ପିଲା ଆଭେଲେବଲ ଯେ କଥା ହେଇନି ମୁଁ ତ
ସେ ଗ୍ରୁପରେ ଟିକେ ଆ
କଣ? ହ୍ୟାଲୋ?
ଆ
ହୁଁ ହ୍ୟାଲୋ?
ଆ
ଆ
ହ୍ୟାଲୋ। ହ୍ୟାଲୋ। ଆରେ କୁଆଡେ ଗଲୁ କି? ହୋଇ।
ଆ
ଏଇ ଦି ଟଙ୍କା ଆଇଚି ଯୋଉ, ଏଇ ଦି ଟଙ୍କା ଆଇଚି ବା। ଆ ହୁଁ